ହାଲୋ।
ଉୁଁ ହାଲୋ।
ହଁ କଣ?
ଚୋ
କଣ ଏଇ ଶୋଇବାକୁ ଯାଉଥିଲି ଆଉ। ମୁଁ କହିଲି ଦେଖିଆ ଖାଲି କଣ ଶୋଇବାକୁ ମାନେ ଶୋଇନି। ନାଁ ନାଁ ନାଁ ଶୋଇନି ଗଡ କୋଉଠୁ ହଉଥିଲା ମୁଁ କହିଲି ଦେଖିଆ କଣ କରିବା
ନିଦ ହେଇଯାଉଚି।
ଗରମରେ ଏଇ ଏଇନାତ ଗରମରେ ନିଦ ହଉନି ଘର ଭିତରେହିଁ ଶୋଇକିହିଁ ହଉନି। ନାଁ ମୁଁ
ଉୁଁ।
କିଛି ଆମ ଆମ ବାହାରେ ଗୋଟେ ପୁଟିକ ଭଳିଆ ହେଇଚି। ସେଇଠି ସୋଇ ଯୋଉ ଗରମରେ ଘରେ ପୁରା ବାମ୍ଫ ବାହାରୁଛି ଘରେ ପଶି ହଉନି। ଘର ଭିତରେ ମୁଁ ମୁଁ କେତେଥର ଫିଲ୍ କରି ଘର ଭିତରକୁ ଟିକିଏ ପାଉଚି ଡାଇନିଂ ପାଖକୁ। ସେଟି ଗରମ ରହୁଚି ଟିକିଏ ବାହାରକୁ ପୁଣି ପଳିଆସୁଚି ମାନେ ପଟିକଟାକୁ ପଳିଆସିଲାରୁ ପୁରା ଥଣ୍ଡା ଲାଗୁଛି ମାନେ ଘର ଭିତରଟା ପୁରା ବାମ୍ପ ବାହାରଟା ପୁରା ଥଣ୍ଡା। ତା ରାତିରେ ଆମେ ସମସ୍ତେ ସେଇଠି ଶୋଉଚୁ ତ ସେଇଠି ଶୋଇଲା ବେଳକୁ ପୁରା ଥଣ୍ଡା। ସକାଳୁତ ଶୀତ ଲାଗୁଚି ମୁଁ ଭୋରୁ ଉଠିକି ପୁଣି ମୁଁ ପଳେଇ ଆସୁଛି ଭିତରକୁ।
ହୁଁ ଉୁଁ ମୁଁ ତ ମାନେ ଦିନରେ ମାନେ ପାଖାପାଖି ପାଞ୍ଚ ଛଅଥର ଭୋଳିଆ ମାନେ ଧୋଇ ଧୂଆ ହଉଛି ମାନେ କଣ କହିଲ? ହଁ ଦେହଟା ଟିକିଏ ଝାଳେଇଲା ମାନେ ହାତ ଗୋଡ ଏରାସବୁ ମାନେ କଣ ପୁରା ଅଠା ଅଠା ଟାଇପର ପୁରା ଏମିତି ଲାଗୁଛି।
ଉୁଁ ହୁଁ ହୁଁ ହୁଁ ଠିକ କଥା ମୁଁ ମୁଁବିତ ସେଇଆ।
ତ ଗୋଟେ ଇରିଟେଡ ଇରିଟେଡ ଟାଇପର ଲାଗେନା। ହଁ ମାନେ ଟିକିଏ ହଁ ଯଦି କଣ ଘରେ ଯଦି ରୁହନ୍ତା ତାହେଲେ ଟିକିଏ ଧୋଇ ଧୁଆ ହେଇପଡନ୍ତେ ଦେ ଧୋଇ ଧୁଆ ହେଇପଡି ଟିକିଏ ପାଉଡର। ପାଉଡର ଟିକିଏ ଲଗେଇଦିଅନ୍ତେ ଟିକିଏ ଫ୍ୟାନ ଫ୍ୟାନ ଆଗରେ ବସିପଡେନ୍ତେ।
ଟିକିଏ କଣ କଲୁ ଗୋଟେ ଟିକିଏ ଭଲ ଲାଗନ୍ତା ଏମିତି କଣ ଆମେ ଯୋଉ ମାନେ ବାହାରେ ତଲାଗି ଧୋଇପଇଲୁ ଟିକେ ମୁୋ ହାତ ଟିକେ ଧୋଇ ପଇଲୁ ଫୁଣି ଟିକେ ଆଗକୁ ଯାଇଥିବୁ ଝାଳ ଫୁଣିଟିକେ ପୋଛି ହେଇକି ଏମିତି ହେଇ ହେଇ ହେଇ ତାପରେ ଖରାରୁ ପୁରା ବଣ୍ଡି ଫଣ୍ଡି ପୁରା ପ୍ୟାନ୍ ପଡ଼ିଯାଇଚି ମାନ ଟି ସାର୍ଟ ଯେତିକି ପିନ୍ଧୁଚୁ ସେତିକି ଗୋଟେକଲର ତାତଳକା ଆଉଗୋଟେ କଲର।
ହଁ ସେଟାତ ଆମରବି ହାତରେ ମାନେ ପିଲା ଠିକ୍ ଠିକ୍ ଠିକ୍ ଠିକ୍ କଥା କହିଚ ଯୋଉ ମାନେ କଁ ହେଇଚି କହିଲ ଏବେ ବାହାରେ ଯାଇନେଇ ସିଏ ଆ ମାନେ କଣ ଯିଏ ପୁରା କେୟାର ନଉଥିବ ତାର ଟନ୍ ଫନ୍ ଇଏ ଥୁବ ସେ ହଁ। ପୁରା ବଡିର ପୁରା କେୟାର ନଉଥିବ ତାହେଲେ ସେ ସେ ଯାହା ସ ସବୁଯାଙ୍କ ଫେସ୍ ହାତ ସେ ଆଉ କିନ୍ତୁ ମାନେ କଣ ଆମେ କଣ ତମେ ଗଲ ମାର୍କେଟ ଧର ଡେଲି ବାହାରକୁ ଗଲ କିଯାହା ତମ କାମ ଫାମ କଲ ତଖରାରେ ଭୁଲିଲ ମାନେତ ହଁ ମତେବିତ ସେଇଆ ମୁଁବି ସେ ମାର୍କେଟ ଫାର୍କେଟ ଯାଉଚି କି ଘରେ ବାହାରେ କରୁଚୁତ ଟାହଁ ହଉଚି ମୁଁ କେତେ ଥର ୟୁଟ୍ୟୁବ ୟୁଟ୍ୟୁବ
ସଲ୍ୟୁସନ ଅଛିକି ତୁମ ପାଖରେ ତାହେଲେ କୁହ?
ମୁଁ ସେଇଟା କହୁଚିବା ସଲ୍ୟୁସନ ମାନେ ମୁଁ ସବୁ ଯଉ ଆପ୍ରରେ ସବୁ ଭିଡ଼ିଓରେ ମୁଁ ରିଲ୍ସ୍ ଭିଡିଓ ଫିଡିଓରେ ମୁଁ ସବୁ ଦେଖୁଚି କିଏମିତି ଏମିତି ଏଇଟା ଟାନ୍ ହଟାଇବା ପାଇଁ ସେଗୋଟେ ଦେଇଥିବ କହୁଥିରେ କଫି ପକେଇବା ମାନେ ଫାଷ୍ଟ କଣ କରିବନା ଯୋଉ
କଫି ପକେଇବ ଯୋଡ଼ା ପକେଇବ କ୍ଲିନିଗ୍ ପାଉଡର ନେଏଯୋଉି କ୍ଲିନିଙ୍ଗ ପ୍ଲସ୍ ହବ
ନାଇଁ ସେରାନା ଉଁ ତମର ନା ତାୱା ଆଗେ ଆୱା ହେଲା ତାୱା ବସେଇଦବ ତାୱ ବସେଇଦେଇକି ତା ଚାମଚକି ଦି ଚାମଚ କଣ କରିବନା ହଳଦୀ ପକେଇଦବ ହଲେଇଦେଇକି ତାକୁ କଣ କରିବନା ଏମିତି ଚାମଚରେ ଏପଟ ସେପଟ ସେପୁରା ଯେମିତି କଫି ଯେମିତି ପୁରା ହଁ ହଁ ସେପର୍ଯ୍ୟନ୍ତ ପୁରା ବ୍ଲାକ୍ ହେଲା ପରେ ତାକୁ ବାହାର କରିଦବ ବାହାରକଲା ପରେ ଏଥିରେ ପୁଣି କଫି ପକେଇବା କଫି ପକେଇ ସାରିଲା ପରେ ଉ ସେଥିରେ ପୁଣି ପକେଇବ ଇଏ ନାଇଁ ଦହି ପକେଇବ ଦହି ପକେଇ ସାରିଲା ପରେ ବେସନ ପକେଇବ ବେସନ ପକେଇ ସାରିଲା ପରେ ଆଉ କଣ କରିବି ହଁ ଲେମ୍ବୁ ପକାଏ ନହେଲେ ଆଉ ଗୋଟେ କଣ ହଁ ଲେମ୍ବୁତ ପକାଏ ଆଉ ନହେଲେ ଆଉ ଗୋଟେ କଣ ଇନୋ ଫିନୋନା ଏମିତି ଗୋଟେ କଣ ହେଲା। ପକେଇକି ଏଇ ଇନୋଫିନୋ କଣ ପକେଇକି ତାପରେ ଲେମ୍ବୁବି ପକେଇକିନା କଣ ତାପରେ ତାକୁ କୁ ସବୁଆଡ଼େ ଲଗେଇିବ।
ତାପରେ ଦେଖା ହେଇକି ଟାଇମ୍ ଫାଇମ୍ ପଳାଏ ତାପରେ ମୁଁ କଣ କରେନା ମୁଁ ଭାବିବିକି ହଁ ନା ମୁଁ କହୁଛି ସେଇଟା ମୁଁ ଥରେ ଭାବେକି ମୁଁ କହିଲି ନା ମୁଁ ନା କରିନି। କରିବି ବୋଲି ଭାବିଚି।
କରିବିବୁ ନାଇଁ।
ଆରେ ଇନୋ ଲେମ୍ବୁ
ଏଇଟା ଫେସ୍ ରେ ହିଁ ୟୁଜ୍ କରିବା କଥା ନୁହେଁ ମୁଁ ଜାଣିଛି।
ୟୁଜ୍ କରିବା କଥା ନୁହଁ ନା ଏଥିରେ କାହିଁକିନା ଆମର ଏ ଯେଉଁ। ଓ କଣ କହିଲୁ ହଁ ଲାକ୍ଟିକ୍ ଏସିଡ୍ ଯୋଉଟା ସେଇଟା ତ ରହୁଛି ନା।
ମୁଁ ଜାଣିଛି ତ ସେଇଟା ଲେମ୍ବୁ ଟା ମୁହଁରେ ହିଁ ୟୁଜ କରିବା କଥା କଥା ନୁହେଁ। ମୁଁ ଜାଣିଛି ଆଉ ଇନୋ ଇନୋଟା ସେଟା
ଆ ମେନ୍ ଜିନିଷ କଣ କହିଲ ଅଁ ମୁଁ କହୁଛି ଶୁଣ ତାପରେ କହିବ ହେଲା। ଆ ଫେସ୍ ପାଇଁ ଆକ୍ଚୁଆଲି ଆମର ଅଁ ଯୋଉଟା ଟ୍ୟାନ୍ ହଟେଇବା ପାଇଁ ଯେଉଁଟା ମେନ୍ ଜିନିଷ ଯେଉଁଟା ସେଇଟା ହେଉଛି ଭିଟାମିନ୍ ସି।
ହୁଁ।
ଲେମ୍ବୁ ରେ ଅଛି ଭିଟାମିନ୍ ସି।
ହୁଁ
ତ ସମସ୍ତେ କଣ କରୁୁଛନ୍ତି ନା ଲେମ୍ବୁ ମାରିଦେଲେ ପଳେଇବ। କିନ୍ତୁ ଆକ୍ଚୁଆଲି ସେ ଲେମ୍ବୁରେ ଭିଟାମନ୍ ସି ସହିତ ଲାକ୍ଟଟିକ୍ ଏସିଡ ବି ତ ଅଛି ନା।
ଆ ସେଇ ବା ଲେମ୍ବୁ ଟା ହିଁ ଆକ୍ଚୁଲି ମୋ ଫେସରେ ମାରିବା କଥା ନୁହେଁ ଆଜି ପର୍ଯ୍ୟନ୍ତ ତ ମୁଁ ବହୁତ ସାରା ଦେଖିଛି କିନ୍ତୁ କେବେ ୟୁଜ୍ ହିଁ କରିନି ଲେମ୍ବୁ ମୁହଁରେ ୟୁଜ୍ କରିନି।
ହଁ ଖାଲି ଭିଟାମିନ୍ ସି ର କ୍ୟାପସୁଲ୍ ଯୋଉଟା ମିଳୁଛି ତମେ ସେଇଟାକୁ ଆଣିକ ୟୁଜ୍ କରିବ। କରିବ କିନ୍ତୁ ଡାଇରେକ୍ଟ୍ ଲେମ୍ବୁ ତ ୟୁଜ କରି ହଁ ଖାଲି କିନ୍ତୁ ଡାଇରେକ୍ଟ ତ ୟୁଜ କରିପକେଇବ
ମଝିରେ ଭିଟାମିନ୍ ଏ ସିର ଭିଟାମିନ୍ ନୁହଁ ଇ ର କ୍ୟାପସୁଲ ମେ ବି ୟୁଜ୍ କରୁଥିଲି ଗୋଟେ କଣ ଛାଡ।
ଇ ତ ମେ ବି ସେ ସେଟା ଇଏ ନୁହଁ ସେଟା ତ ବ୍ରାଇଟନେସ୍ ପାଇଁ ବୋଧେ।
ଅ କଣ ତଳେ ମୋ ସାଙ୍ଗ ଗୋଟେ କହିଥିଲା ସେଟୀ ସେ କଲେଜ୍ ଟାଇମ୍ ରେ ଏବେ ନୁହେଁ। କଲେଜ୍ ଟାଇମ୍ର ରେ ଗ୍ଲୋ ପାଇଁ ବ୍ରାଇଟନେସ୍ ପାଇଁ ଲଗେଇ ନଥିଲି। ଗ୍ଲୋ ପାଇଁ ହଉଛି ସେତେବେଳେଟା ହେଇଟା ଗୋଟେ ସେ ଗୋଟେ କହିଲା ଟ୍ରିକ୍ ଟେ ଏମତି ଲଗେଇବା ପାଇଁ‌। ସେ ପୁରା ଚିପ୍ ଚିପ୍ କା ଲାଗିବ ପୁରା ଅଠାଳିଆ। ଏବେ ତା ସ୍ମେଲ୍ ଟା ପୁରା ଅଲଗା ପ୍ରକାର। ଲଗେଇବ ମାନେ ତମର ମୁହଁରେ ପୁରା ବାମ୍ଫ ବାହାରିବ ପୁରା।
ଗରମ ହବ ନା ହଁ ତ ଗରମ ଲାଗିଲେ ତାହେଲେ ଠିକ୍।
ଓ ନର୍ମ ହଁ ପୁରା ଗରମ ଲାଗିବ ତାପରେ ତାକୁ ମୁହଁ ଟା ଧୋଇ ସାରିଲା ପରେ ସିଏ ପୁରା ଅଠା ଭଳିଆ କି ସେ ଯିବନି ତାକୁ ପୁରା ଫେସ୍ ୱାସ୍ କରିକି ବି ଯଦି ଧୋଇବୁ ତାହେଲେ ତାକୁ ବୁଝେଇକି ଯାହା ଯିବି ତା ସେଇଟା ତ ଛାଡ ହେଲା, ତାପରେ ଏଇ ଏଇଟା ମୁଁ ଦେଖିଛି ପ୍ରାୟ ଟାଇମ୍ କି ହଁ କରିବି କରିବି କରିବି କରିବି କରିବି ବୋଲି କିନ୍ତୁ ଉଁ କଣ ହବ ନା।
କିନ୍ତୁ ମୋ ମତରେ ବେଟର୍ ହବ କି ତୁମେ ନ କର।
ନା ନା ଆରେ ହାତ ଗୋଡ ଏଇଥିରେ ମାନେ ମୁଁ ଭାବ ମୁଁ କହୁଛି ମୁଁ। ପ୍ରାୟ ଟା ଭାବେ କଣ ଟ୍ୟାନ୍ ହଟେଇବା ପାଇଁ ଯାହା ଗୋଟେ ହାତରେ ହାତ ଗୋଡ ଗୁରା ତ ମାନେ କଣ ହଉଛି ନା ମାର୍କେଟ ଗଲାବେେଳୁ ଯୋଉ। ଚପଲ ଯୋଉରା ପିନ୍ଧୁଛ ସେ ଯୋଉଠି ଚପଲ କଭର୍ ହେଇକି ରହୁଛି ସେଇ ପାଟ ତା ମୁହଁ ହ୍ବାଇଟି ଥିବ ଆଉ ବାକି ପାର୍ଟ ସବୁ କଳା ଥିବ ହେଲା।
ଗୋଟେ ଟିକେ ଅଡ୍ ଲାଗୁଥିବ ତୁମକୁ।
ହଁ ମାନେ ମାନେ ମତେ ଭଲ ଲାଗୁଥିବ ମାନେ ଦେଖ୍। ଖିଲେ ମୁଁ ସବୁଗୁରା ସାମାନ ନେଇଥିଲେ ଭଲ ହେଇଥାନ୍ତା ଏକା ଗୋଟେ କଲର କିନ୍ତୁ ହାତ ଗୋଟେ କଲର। ଗୋଡ ଗୋଟେ କଲର ଫେସ୍ ଗୋଟେ କଲର।
ଆରେ ମୁଁ ବି ସେମିତି ଦେଖ ମୁଁ ଏବେ କହୁ ଥିଲି ନା ମାନେ ଟି ସାର୍ଟ ତଳକୁ ଗୋଟେ କଲର ଟି ସାର୍ଟ ଭିତରେ ଗୋଟେ କଲର ବୋଲି ମୁଁ ହୁଁ। ଗୋଟେ ସ୍ମାର୍ଟ ୱାଚ ପିନ୍ଧିଛି ସିଏ ବି ମୋ ହାତ ଖୋଲି ସାରିଲା ପରେ ସିଏ ବି ଗୋଟେ ଧଳା କଲର ଘ
ହିଁ ସବୁବେଳେ। ରହିଲା ଘରରେ ବୁଲେ ସେ ସେଇ ହିସାବରେ ରହିଯାଇଥିବ ଆଉ। କାଇଁ କଣ ହଉଛି କେଜାଣି ହେଲା ତାପରେ କଣ ହେଲା ନା ମୁଁ ଭାବିଛି ପ୍ରାୟ ଟାଇମ୍।
କରିକି ବୁଲଲେ ତ ବଢିଆ ହୁଅନ୍ତା।
ହଁ ହଁ ଠିକ୍ ଠିକ୍ ବେଳେବେଳେ। ସବୁଜାଙ୍କ ନହେଲେ ବ୍ୟାଣ୍ଡେଜ କରିଦଲା ଭଳିଆ।
ତୁ ପୁରା ତାପରେ ଗୁରା ହେଇକି ବାରମ୍ବାର।
ଗୋରା ହେଇବା ହେଲେ ପୁଣି ତାପରେ ସେ ଜୀବନ ସାରା ହେନ୍ତି କରିବାକୁ ପଡିବ ନା ପୁଣି ତ ଯୋଉ।
ଘରୁ ବାହାରନ୍ତିନି ନା।
ହଁ ହଁ।
ଶୀତଦିନେ ବାହାରନ୍ତେ ଏକାଥରେ ଡିସେମ୍ବରରୁ।
ହଁ ହଁ ହଁ ଆରେ ମଝିରେ କଣ ହେଇଛି ନା। ମୁଁ ଯଦି କଣ ହେଲା ମୁଁ କହିଲି ସବୁ ସବୁଟା ଏଇନା ହଟେଇବି ଆଉ ହଉ ମଝିରେ କେତେବେଳେ ଫା ଙ୍କା ଧର ଘରେ କଣ ଫାଙ୍କା ହେଲେ ରହିଲେ ଆଉ ତାର ହଉଛି ସବୁ ଇଏ କରିବି ଆଉ। ତାହେଲେ ମୋର କଣ ପ୍ରୋବ୍ଲେମ ହବ ମୁଁ କଣପାଇଁ କରିପାରେନି କାହିଁନା କେତବଳେ ମୁଁ। ତା ସାଙ୍ଗରେ ହଳଦୀ ଥିବ ଆଁ। ଆଉ ଦହିଥିବ ତା କେତେବେଳେ କଫି ନଥିବ କି ଲେମ୍ବୁ ନଥିବ। ହଉ ଧର କଫିଟା ନେଇ ଆସିବି ତାପରେ ଲେମ୍ବୁ ପାଇବିନି ହେଲା ତାରେ ନହଲେ ଛାଡ। ହଁ ଆଉ ଦିନ କରିଦବ ଆଉ ଯୋଉଦିନ ଲେମ୍ବୁ ପାଇବି କି କଫି ପାଇଥିବି କରି ଥିବି ହେଦିନ ଦହି ଆମଘର ନଥିବ ତ।
ହେ ହେ।
ଯୋଉଦିନ ଗୋଟେ ଗୋଟେ ଗୋଟେ ଗୋଟେ ହେ କାମରେ ଆସିଯାଏ ରହିଯାଏ ରହିଯାଏ ରହିଯାଏ ଆଜି ପର୍ଯ୍ୟନ୍ତ ମୁଁ କରିପାରୁନି ନା ଆଉ।
କରିନାହିିଁ ବେଷ୍ଟ ଅଛି ଭଲ ହେଇଛି ନ କରିଛ।
ତଥାବି ଆହୁରି ଆହୁରି ବହୁତ ସାରା ରେମେଡୀ ଦେଖଉଛି। କୋଉଠେ ଗୋଟେ ସିଟେବୁଲ୍ ଦେଖିକି କରିବି କରିବି କରିବି କରିବି ବୋଲି। କାଲି କାଲି ମୁଁ ଫାଙ୍କା କାଲି ସିଓର କହିବି।
କଣ କହିଲ ଆଳୁରେ ବେକିଂ ସୋଡା ମାରିକି ଘଷିଲେ ହେଇଯିବ। ଅଁ ଏଇ ଯୋଉ ବିଲାତିରେ ଅରୁୁଆ। ଚାଉଳ ଗୁଣ୍ଡ ପକେଇକି ଘସିଲେ ହେଇଯିବ ଏମିତି ବହୁତ ସାରା ଦେଖିଛି।
ହଁ ହଁ ଆ ଆକ୍ଚୁଅଲି କିନ୍ତୁ ଟମାଟୋ ଯୋଉଟା ଟମାଟୋ। ମୁଁ। ପ୍ରାୟେ ପାଖାପାଖି ଦେଢମାସ ଦିମାସ କି ତିନିମାସ ହବ ମଝିରେ ୟୁଜ କରୁଥିଲି। ପୁରା ମୋ ଫେସ୍ଟା ମୋ ବେକଟା ମୁଁ ୟୁଜ୍ କରେ। ସବୁବେଳେ ଏ ଏଇଆ ବୋଉ ମତେ ଥରେ ଗୋଟେ କୁହେ କି ଯଦି। ଫେସରେ କିଛି କଣ କଳା କଳା ଦାଗ ଥିବ କି। ଇଏଥିବ ତ ସେଟା ମାରିଲେ ଇଏ ହେଇ ଯିବ ପଳେଇବ ଦାଗଫାଗ ପଳେଇବ ଏଇ ପିମ୍ପଲ ଫିମ୍ପଲ ଯେ ଥିଲେ ପଳାଏ ମୁଁ ତାକୁ ମଝିରେ କଣ୍ଟିନ୍ୟୁ କଲି। ମୁଁ କଣ୍ଟିନ୍ୟୁ ଏତେ କ ମାନେ କେ ତେ ମାସେ ଦିମାସ ପାଖାପାଖି କଲା ପରେ ମୁଁ ଥରେ ଏ ଏମତି ମୁଁ ମିରଟଟା ନେଇକି ଏମିତି ବାହାରେ ଯାଇକି ଏମିତି ଲଗେଇକି ତାପରେ ପୁଣି କିଚି ସମୟ ରଖିକି ଧୋଇକି ପଳେଇ ଆସେ। ମୁଁ ଥରେ ଏମିତି ମିରନ୍ ନେଇକି ବାହାର ଯାଇ ଲଗେଇ ଦେଖୁଛି ଖରାପ ପଡୁଚି ମୁଁ ଦେଖିଲା ବେଳୁ ମୋ ବେ କ ପାଖରୁ ମୋ ଫେସ୍ ଟା ମ ବେକ ଟା ପୁରା ସଫା ହେଇଯାଇଚି ତା ହେପଡୁ ବେକ ତଳକୁ ସେ ପୁରା ମାନେ ଯେମିତି ପୁରା ଏମିତି ଗୋଟେ କଟିଲା ଭେ ମାନେ ଆଡକୁ ଟିକେ ଅଲଗା କଲର ଏ ପଡ ପୁରା ସଫା ଦେଖା ହଉଚି। ଏଇଥିରେ ଟାନ ପଳଉଚି ହଁ ସତରେ ସତରେ ଆକଚୁଅଲିର କଥା କହୁଚି।
ମାନେ କଣ ଖାଲି ଖାଲି ବିଲାତି ଗସିଲେ?
ଖାଲି ଖାଲି ଲେମୁ ଏ ଯୋଉ ଟମାଟୋ।
କୋଉଠି ଫେସ ରେ ବି?
ହଁ ଖାଲି ଫେସ ରେ।
କେତେ ଟାଇମ୍ ଭଳିଆ ୟୁଜ କରୁଚ?
କେବଳ ମୁଁ ଗାଧେଇ ଯିବା ପୂର୍ବରୁ ମୁଁ ୟୁଜ୍ କରେ। ଆଗରୁ କରୁଥିଲି ଏବେ ଆଉ ଏତେ ଟାଇମ୍
ହେ ନା ମାନେ କେତେ ଟାଇମ ଭଳିଆ ରଫ୍ କରିବାକୁ ପଡୁଚି?
ଦଶ ମିନିଟ୍ ଭଳିଆ ମୁଁ ରବ କରେ। ପାଞ୍ଚ ମିନିଟ୍ ୟା ଦଶ ମିନିଟ୍ ପାଞ୍ଚ ମିନିଟ୍ କାଫି ପାଞ୍ଚ ମିନିଟ ପୁରା ଫେସ ସାରା ସେଇ ଯୋଉ ପୁରା ମୁଁ ପା ଗୋଟେ ଟମାଟୋ ଆଣିନି କି ହାଫ୍ ଟମାଟୋ ବି ଆଣେନି ହାଫ ରୁ ହାଫ ଆଣେ।
ଆଚ୍ଛା।
ହାପ ରୁ ହା ହଁ ହାପ ରୁ ହାପ ଆଣେ ତାକୁ ପୁରା ଫେସ୍ ସାରା ଫେସ୍ ସାରା ପୁରା ଭଲସେ ଭଲସେ ସିଏ ପୁରା ନସର ଥିବା ପର୍ଯ୍ୟନ୍ତ ମୁଁ ତାକୁ ଭଲସେ ଗସିଥିମି। ମୁଁ ତାକୁ ଭଲସେ ଘସେ ପୁରା ଭଲସେ ଭଲସେ ଭଲସେ ଭଲସେ ଘସୁଥିବି ବେକ ଫେକ ସବୁ ପୁରା ଭଲସେ ଘସିବି। ଘସିଲା ପରେ ତାକୁ ନେଇକି ପକେଇ ଦେବୀ ପକେଇ ଦେଇକି ଦଶ ମିନିଟ୍ ରହିବି ଦଶ ମିନିଟ୍ ରହିକି ତାପରେ ବେଶୀ ଟାଇମ୍ ରହିଲେ ବି ମୁହଁରେ ବିରି ବିର ଭଳିଆ ହେଇଯିବ ବୋଲି କୁହନ୍ତି କିନ୍ତୁ କେବେ ମୋର ହେଇନି। ହୁଁ ସେଇଟା ମାନେ ଲଗଉଥିଲା ବେଳେ ମତେ ଲାଗୁଥିଲା ସବୁ ଠିକ ଥିଲା। ଏଇଆଉ ହଉ ଠିକ ଅଛି ଘରେ ଡାକିଲେଣି ମୁଁ ରଖୁଚି ଆଁ? ହୁଁ ହୁଁ।
ହଁ ହଁ ହଁ ହଁ ଠିକ୍ ଅଛି ହୋଉ।